ହ୍ୟାଲୋ।
ହ୍ୟାଲୋ ହଁ ବନ୍ଧୁ କୁହନ୍ତୁ। ନମସ୍କାର ନମସ୍କାର ନମସ୍କାର। ଏତେଦିନ୍‌ ପରେ ମନେ ପଡ଼ିଲା?
ଆଜ୍ଞା।
କଣ ହେଇଛି କୋଉଠୁ?
ଆଜ୍ଞା ଆପଣ ମାନେ ଆପଣଙ୍କର ଯେଉ ଆପଣ ଯେମିତି ବାହରେ ଅଛନ୍ତି ଆପଣ ମାନେ ବିଦେଶର ପାଣିପାଗ କ ଖବର କଣ?
ବିଦେଶ ତ ପାଣିପାଗ ସେତେ କିଛି ଭଲ ନାହିଁ। ଯେହେତୁ ଗୋଟେ ପରିବେଶରେ ଗଛ ସଂଖ୍ୟା କମି କମି ଯାଉଛି ତ ଏ ଯୋଉ ଋତୁ ସବୁ ତାଙ୍କ ସ୍ଥାନ କାଳ ପାତ୍ର ବଦଳେଇ ସାରିଲେଣି ଯଦି କେତେବେଳେ ବର୍ଷ ବର୍ଷା ହଉଛି ତ କମ ହଉଛି ଯଦି ହଉନି ହଉନି। ଯଦି ହଉଛି ତ ଏକାଥରେ ଅଧିକା ଅଧିକା ହଉଛି। ଆଉ ବିଦେଶରେ ତ ଆମେ ଗରମ କେବେ ଅନୁଭବ କରିନୁ। ତ ଏଇ ବର୍ଷ ମୁଁ ଦେଖିଲି ଇଏ ଆମକୁ ଟିକେ ଅଧିକା ଗରମ ହଉଛି । ଆଉ ଏ ଗରମ ହେବା ଦ୍ଵାରା ଯୋଉ ସବୁ ବରଫ ଅଛି ସେ ତ ତରଳି ଯାଉଛି ଜଳସ୍ତର ବଢି ବଢି ଯାଉଛି। ସମୁଦ୍ରରେ ଯୋଉ ଜଳସ୍ତର ବଢୁଛି ଏହା ମଣିଷ ବା ଜଳଚଳ ପାରୀ ମାନଙ୍କ ପାଇଁ ଏଇଟା ବହୁତ ଗୁଡ ବିପଦ।
ଆଜ୍ଞା।
ବର୍ତ୍ତମାନ ମୁଁ ଯାହା ଦେଖୁଛି ଆଉ ପରିବେଶ ଆଗ ଭଳିଆ ନାହିଁ। ଜଳବାୟୁର ପରିବର୍ତ୍ତନ ହେଉଛି। ଧୀରେ ଧୀରେ ବର୍ଷା କମି କମି ଯାଉଛି। ଗ୍ରୀଷ୍ମର ପ୍ରଭାବ ପୁରା ଅଧିକା ହେଇ ହେଇ ଯାଉଛି। ଆଉ ତ ବିଦେଶରେ ତ ଏମିତି ଜିନିଷ ଆଉ ଆପଣ ତ ହଉଛନ୍ତି ତି ଆମ ଗାଁ ରେ ସେଠି କଣ କେମିତି ଟିକେ ଅବସ୍ ସ୍ତା ଅଛି ମୋତେ ଟିକେ କହୁନାହାନ୍ତି?
ଆଜ୍ଞା ଆମ ଗାଁ ରେ ତ ଆମେ ଯୋଉ ଲୋକ ଗୁରା ଅଛନ୍ତି ଆମ ଗାଁ ରେ ମାନେ ଜନ ମସ୍ତି ସେ ଯାଇକି ଯୋଉ ବନ ଆମ ଯୋଉ ଜଙ୍ଗଲ ଅଛି ଗାଁ ପାଖ ନିକଟ ସ୍ଥରେ ଜଙ୍ଗଲ ଅଛି ସେ ଗଛ ପଛ ଆଣିବା ସ୍ୱା ଦ୍ଵାରା ମାନେ ବନ୍ୟ ଜୀବଜନ୍ତୁ ଆମ ଗାଁ ଆଡେ ମାଡ଼ି ଆସୁଛନ୍ତି ଯେମିତି ଏଇ ଏବେ ଗତ ପର ଦିନ କି ସପ୍ତାହ ହବ ଗୋଟେ ମାନେ ଯନ୍ତା ହାତୀ ଟେ ଆମ ଗାଁ ଗା ଭିତରକୁ ପଶି ଆସିଥିଲା ଯାହା ଫଳରେ ଆମେ ଆଜ୍ଞା।
ଗୁଡେଇଲେ
ଆଜ୍ଞା ଆମେ ଉଁ ଆମେ ସୂଚନା ଦେଇଥିଲୁ ବନ ବିଭାଗକୁ ବନ ବନ ବିଭାଗ ଦ୍ଵାରା କିଛି ସାହାଯ୍ୟ ମିଳିବା ଦ୍ଵାରା ଆମେ ହାତୀ କିି ଗାଁରୁ ବା ବାହାର କରିପାରଲୁ ଏ ହାତୀ ଆମ ଗାଁ ଭିତରେ ବସିକି ଆମର ଯୋଉ ଘର, ଗଛ, ମାନେ ଜୀବନ ତିନି ଜଣ ମୃତ୍ୟୁବରଣ କରୁଛନ୍ତି ହାତୀ ଚଢ଼ିବା ଦ୍ୱାରା ବହୁତ ଜୀବନ କ୍ଷତି ହେଇଚି ଆଉ ଧନ ଜୀବନ ବି ବହୁତ କ୍ଷତି ହେଇଚି ଯେମିତି ଧାନ ଖାଇ ଦେଇ ରାତିରେ ଆସିକି ଏବେ ତ ବର୍ଷା ଋତୁ ଆଇଲାଣିି ନା? ଆଜ୍ଞା କୃଷକ ମାନେ ଧାନ ଏଇନା ଚାଷ କରିବେ । ଏ ତଳି କାର ତଳି ପଡୁଥିଲା ଆଜ୍ଞା ତାକୁ ନଷ୍ଟ କରିଦେଇଚି ହାତୀ ଚକୁଡିକି ଆଜ୍ଞା ଆମ
ଆଚ୍ଛା ତ ଆପଣ ଆପଣଙ୍କ ଗାଁ ରୁ ଯୋଉ ଆପଣ ପହିଲା ହାତୀ ଆସିଲା ତାକୁ ଯୋଉ ବନ ବିଭାଗ ଆସିକି ନେଇକି ଗଲେ ତାକୁ ଧରିବା ପାଇଁ ତ ବହୁତ କ ଷ୍ଟ ହେଇଥିବ ଅ ଅତି ସହଜରେ ତ ହାତୀକି ଧରା ଦେଇନଥିବ କେବେ?
ଆଜ୍ଞା ।
ଆଚ୍ଛା ସେ ଯୋଉ ବନବିଭାଗ ବାଲା ଯୋଉ ଆସି ଧରିକିଆ କହୁଛନ୍ତି ଆପଣ ହାତିକୁ ନେଇକି ଗଲେ। ହାତୀ ଟି ତ କିଛି କ୍ଷଅ କ୍ଷତି କରିଥିବ ଆପଣ ଗାଁରେ ଘରଫର କିଛି ଭାଙ୍ଗି ଦେଇଥିବ ଲୋକମାନଙ୍କ ଉପରେ ଦଳାଚକଟା କରି ଚଳି ଯାଇଥିବ ତ। ସେମିତି କିଛି ହେଇନି?
ତୁ ଆଜ୍ଞା ବୋହୁତ ହେଇଚି ବୋହୁ ସଂଖ୍ୟା ରେ ହେଇଚି।
ଆଚ୍ଛା ଏଇ ଯୋଉ ଛୋଟ ଛୋଟ ପିଲାମାନେ ସେତେବେଳେ କଣ କରୁଥୁଲେ ଯେତେବେଳେ ହାତୀ ଗାଁ ଭିତରେ ପଶିଲା? ଆପଣ ତ ଯୁବ ସମାଜ ଥିଲେ ଚାହିଁଥିଲେ ତ ଅଟକେଇ ପାରିଥାନ୍ତେ ନା? ସିଏ ଅଟକେଇ ପାଇଲେନି ଏଇ ଜିନିଷ କୁ।
ଅଟକେଇ ପାରିଲଣିି ତାଙ୍କ ହାତରେ କିଛି ନଥିଲା ଯେମିତି କିି ହାତୀ କି ଗୋଡେଇବା ପାଇଁ ନିଆଁ ଗୁଳା କଲେ ଯୋଉ ଆ ମାନେ ବାଡ଼ି ସାହାଯ୍ୟ ଦ୍ଵାରା କପଡ଼ା ଗୁରେଇକି ନିଆଁ ଲଗେଇକି ଆ ଭିତରେ ମାନେ ଦେଖା ହୁଏ ସେଇଟା କିଛି ନଥିଲା ଆଜ୍ଞା ଆମ ସାହାଯ୍ୟ ଆମକୁ ଆମ ଗାଁରେ କିଛି ସାହାଯ୍ୟ ନାଇଁ ଯେମିତି କିି ଗାଁକୁ ଗୋଟେ ଭଲ ମାନେ ରାସ୍ତାଟେ ନାଇଁ। ହ ।
ରାସ୍ତା ନାହିଁ ସେ ଅଲଗା କଥା କିନ୍ତୁ ହାତୀ ପଶିଆସିବା ଟା ତ ବହୁତ ବଡ ବିପଦ ଜନକ ଜିନିଷ । ଆପଣ ଗାଁରେ ଲୋକମାନଙ୍କୁ କୁହନ୍ତୁ ଯୋଉ ଗାଁ ରେ ଆପଣଙ୍କର ଅଛି ଯୋଉ ଜଙ୍ଗଲ କୋଉ ସେଥିରେ ସେ ସବୁ କିଛି ହଣାହଣି କରିବେନି କି ଯୋଉ ବନ୍ୟଜନ୍ତୁ ମାନେ ତ ତାଙ୍କ ଜାଗା ତାଙ୍କ ଜାଗା ସୁରକ୍ଷିତ ରଖନ୍ତୁ। ଆପଣ ତ ଘରେ ରହୁଚନ୍ତି ନା ସେ ତ ଆସି ଆପଣଙ୍କ ଜେଗାରେ କିଛି କି କ-କାମ କରୁନାନ୍ତି ।ଆପଣ ତାଙ୍କ ଏରିଆକୁ ଯାଉଚନ୍ତି ତାଙ୍କ ଜେଗାକୁ ଯାଉଚନ୍ତି। ସେ ଯୋଉ ବସବାସ କରୁଛନ୍ତି ଆପଣ ସେଠି ତାଙ୍କର କିଛି ଅସୁବିଧା କରୁଚନ୍ତି ବୋଲି ସିଏ ଆପଣଙ୍କ ଏରିଆକୁ ଆସୁଚନ୍ତି ନା କହୁନାହାନ୍ତି ଆଗରୁ ତ ହଉନଥିଲା ଆଜ୍ଞା ଆପଣ ଲୋକମାନଙ୍କୁ ସଚେତନ କରାନ୍ତୁ । ଆପଣ ଯୋଉ ମାନେ ଶିକ୍ଷିତ ଲୋକ ନା ଆପଣ ଗୋଟେ ଭୋ ମାନେ ବା ଆପଣ ଏତେ ବୟଜ୍ୟେଷ୍ଠ ଲୋକ ହେଇ ଯଦି ଆପଣ ନ କରିବେ ତାହେଲେ କିଏ କରିବ ମୋତେ କୁହନ୍ତୁ ତ?
ଆଜ୍ଞା ।
ଆଚ୍ଛା ବନ ବିଭାଗ ବାଲାକୁ ଯୋଉ ଆପଣ କଉଚନ୍ତି କି ଫୋନ ମାଧ୍ୟମରେ ଡକେଇଲେ ।
ଆଜ୍ଞା ।
ଦି ଆପଣଙ୍କ ଗ୍ରାମକୁ ଆସି ଆକ୍ରମଣ କରିବାର କେତେ ସମୟ ପରେ ଆପଣ ତାଙ୍କୁ କଲ୍ ଲଗେ ଆଉ କଲ୍ ଲଗେଇବାରେ କେତେ ସମୟ ପରେ ସିଏ ଆପଣଙ୍କ ପାଖରେ ଆସି ପହଞ୍ଚିଲେ ମତେ ଏଇଟା ଟିକେ କହିବେ କି?
ଆଜ୍ଞା ହାତୀ ଆମ ଭୋରୁ ପାଞ୍ଚଟା ଛଅଟା ଆମ ଗାଁ ଭିତକୁ ପଶିଲେ ଆଜ୍ଞା।
ହଁ ।
ଆମେ ତାଙ୍କୁ ଠିକ ସାତୁଟା କିମ୍ବା ଆଟା ବେଳକୁ ଫୋନ୍ କଲି ସିଏ ଆସୁ ଆସୁ ମିନିୟମ୍ ଦଶଟା ହେଇଗଲା ଆଜ୍ଞା ।
ଆଛା ଏ ତ ଅନେକ୍ କ୍ଷୟ କ୍ଷତି ହେଇଯାଇଥିବ ନାଇଁ କି?
ଆଜ୍ଞା।
ଲୋକମାନଙ୍କୁ କଣ କିଛି ସହାୟତା ମିଳିବ ନା ନା କିଛି ମିଳିବନି ଯାହାର ଯାହା କ୍ଷତି ହେଇଛି।
ଆଜ୍ଞା ସରକାରଙ୍କ ଦ୍ଵାରା କିଛି ତ ଆମେ କରି କରିବାକୁ ଚାହୁଁଛୁ। ଦେଖିଯାଉ ସରକାର କଣ ଦେଉଛନ୍ତି ପଦକ୍ଷେପ କଣ ନେଉଛନ୍ତି ଆମେ ରିପୋର୍ଟ ମାନେ ଦେଇଛୁ ।
ହୁଁ।
ଆମ କାଲି ଆମ ଗାଁକୁ ବିଡିଓ ଆସିଥିଲେ ବିଡି ବିଡିଓ ସାହାଯ୍ୟରେ ଯଦି କିଛି ସରକାର ମାଧ୍ୟମକୁ କିଛି ପହଞ୍ଚି ପାରିବେ ଯଦି ପହଞ୍ଚି ପାରିଲା।
ହୁଁ।
ଯୋଉମାନଙ୍କର ମାନେ ଧନ ଜୀବନ କ୍ଷତି ହେଇଛି ତାଙ୍କୁ କିଛି ସାହାଯ୍ୟ ମିଳିବାର ଆମର ଆଶା ଅଛି। ଅଛି।
ଆଚ୍ଛା।
ଆଜ୍ଞା।
ଆଚ୍ଛା ଠିକ୍ ଅଛି ମୁଁ ଦେଖୁଛି ଯଦି ମୋ ଦ୍ଵାରା କିଛି ସାହାଯ୍ୟ ହେଇପାରିବ ଗାଁ ପାଇଁ ବୁଝିପାରିଲ ନା ତ ମୁଁ ଚେଷ୍ଟା କରିବି ଆଉ।
ଆଜ୍ଞା।
ନା ଆଉ କଣ ଦରକାର ଅଛି କୁହନ୍ତୁ ମୋତେ ମୁଁ ଯାହା କହିବେ ମୁଁ ତା ପଠେଇବି ଆପଣ ଯଦି କହିବେ ଫସଲ ନ ହାନି ହେଇଯାଇଛି ତା ପାଇଁ କିଛି ମୁଁ ସୁରକ୍ଷିତ କରିପାରିବି। ସେଥିପାଇଁ କରିବି ନହେଲେ ଯୋଉ କହୁଛନ୍ତି ଘର ଫର ଭାଙ୍ଗି ଯାଇଛି ତା ପାଇଁ କିଛି ଅର୍ଥ ଦେବି ଆ ଆପଣମାନେ ବାଉଁଶ କିଣିକି ତାଙ୍କୁ ଦେଇପାରିବେ ପାଲ ଯୋଗେଇ ଦେଇପାରିବେ। ଆଚ୍ଛା ଯୋଉ ମତେ କହିଲେ କାହା ରୋଷେଇ ଘର ସବୁ ଭାଙ୍ଗି ଯାଇଛି କି?
ଆଜ୍ଞା।
ତା ରୋଷେଇ ଘର ଭା ଭାଙ୍ଗିଯାଇଥିବ ତ ରନ୍ଧା ଖାଦ୍ୟ ଖାଇବାକୁ ତାଙ୍କୁ ତ ଅସୁବିଧା ହଉଥିବ।
ଆଜ୍ଞା ମୁଁ ଆପଣଙ୍କୁ କହିଥାନ୍ତି ଯେ ଆପଣ ମାନେ ସାର ଦି ସପ୍ତାହର କିଛି ରାସନ ଆପଣ ଅ ଯୋଗେଇ ପାରିବେ କି ବଡ଼ ଭାଇ।
ହଁ ହଁ ନିହାତି ନିହାତି ଯୋଗେଇ ପାରିବି ମତେ ଆପଣ ଟିକେ ଗୋଟେ କାମ କରିବେ। ଆପଣଙ୍କୁ ମୋତେ ଗୋଟେ କାଗଜରେ ସବୁ ଲେଖିକି ଟିକେ ଦେବେ। କେତେ ଘର ଭାଙ୍ଗିଛି କାହା କାହା ରୋଷେଇ ଘର ଭାଙ୍ଗିଛି? କାହା କାହା ଫସଲ ନଷ୍ଟ ହେଇଛି କିଏ କିଏ ସବୁ ହାତ ଆକ୍ରମଣରେ ହସ୍ପିଟାଲରେ ଅଛନ୍ତି ବା ଡାକ୍ତରଖାନାରେ ଅଛନ୍ତି? କାହାର କଣ କ୍ଷତି ହେଇଛି ଯୋଉ ଯୋଉ ଜିନିଷ ସବୁ ଦରକାର କାର କାଲି ମତେ ଗୋଟେ କାଗଜରେ ଆପଣଠୁ ଲେଖିକି ଦେବେ। ଲେଖିକି ଦେଲେ ମୁଁ ଟିକେ ଦେଖିବି ତ ସେଇ ହିସାବରେ ମୁଁ ଆପଣଙ୍କୁ ଅର୍ଥ ପ୍ରଦାନ କରିବି ନହେଲେ। ଯୋଉ ସବୁ ସାମଗ୍ରୀ ଅଛି ସିଧାସଳଖ ଭାବେ ପଠେଇଦିଅନ୍ତୁ ତ ମତେ ଟିକେ ଯଦି ଆ ଆପଣ ଏଥିରେ ଟିକେ ସାହାଯ୍ୟ କରନ୍ତେ ତାହେଲେ ମୁଁ ଟିକେ ଖୁସି ହୁଅନ୍ତି ଆପଣ ଟିକେ ମତେ ଟିକେ ଗୋଟେ ତାଲିକା ପ୍ରସ୍ତୁତ କରିଦେଇ ପାରିବେ ଏଇଟା।
ଆଜ୍ଞା ନିଶ୍ଚୟ ଦେଇଦେବି। ଆଜ୍ଞା ଆପଣ ଆମ ଗାଁ ମାନେ ସାହାଯ୍ୟ କରିବାକୁ ଚାହୁଁଛନ୍ତି ଯଦି ମୁଁ ଆଉ ପଛ ଘୁଞ୍ଚା କାଇଦେବି।
ଏ ସାହାଯ୍ୟ କଥା ନୁହଁ ସେବି ଦିନେ ମୋ ଗାଁ ଥିଲା ଆଜି ମୁଁ ବିଦେଶରେ ରହୁଛି ବୋଲି କଣ ମୋ ଗାଁକୁ ମୁଁ ଭୁଲିଯିବି।
ନାଁ ଆଜ୍ଞା।
ଚଉଠି ମୁଁ ଛେଳି ମାଟି ଗୋଡ଼ି କାଦୁଅ ପାଣିରେ ପଶି ଏଥିରୁ ଏତେ ବଡ଼ ହୋଇଇଛି ସେ ପାଣି ପବନ ସେ ଜଙ୍ଗଲରେ କେତେ ମୁଁ ବୁଲିଛି କିନ୍ତୁ ଅନୁରୋଧ ମୋର ସାନ ଭାଇ ତୁମକୁ। ଜଙ୍ଗଲକୁ ଲୋକମାନଙ୍କୁ ମନା କରିବେ ପ୍ରବେଶ କରିବାକୁ ଯଦି ଯାଉଛନ୍ତି ନିଜ କାମ ସାରିକି ଆସନ୍ତୁ। ଯଦି ବୁଲିବାକୁ ଯାଉଛନ୍ତି ଯାଆନ୍ତୁ କିଛି ଅସୁବିଧା ନାହିଁ। ବନ୍ୟଜନ୍ତୁ ମାନଙ୍କୁ ଦେଖନ୍ତୁ କିନ୍ତୁ କୌଣସି ଜନ୍ତୁଙ୍କୁ ହଇରାଣ କରନ୍ତୁ ନାହିଁ। ଗଛରେ ଯୋଉ ଲାଗିଛି ଜଙ୍ଗଲରେ ଗଛ ପଛ ରେ ସବୁ କେ ଆଣା ଆଣି କରୁନ୍ତୁନି। କହିଲେ ଦେଖୁଛନ୍ତି ତ ଏମିତି ହାତୀ ମାନେ ସେମାନେ କୋଉଠି ରହିିବେ ଏବେ ଦେଖନ୍ତୁ ଆମ ଘର ଭାଙ୍ଗିଯାଇଛି। ଆମକୁ କେତ ଅସୁବିଧା ହଉଛି ତ ତାଙ୍କ ଘରେ ଭାଙ୍ଗିବି, ସେମାନେ କଣ କରିବେ ବାଧ୍ୟ ହେ ହୋଇକି ଆମ ସ୍ଥଳ ଚର ଉପରକୁ ଆସିବେ।
କଥା ବୁଝିପାରୁଛନ୍ତି କି ନାହିଁ କଣ।
ଆଜ୍ଞା, ଆଜ୍ଞା।
ତ ଆପଣ, ଆଜି ଗୋଟେ କାମ କରନ୍ତୁ ପ୍ରଥମେ ତ ମତେ ଆପଣ ପ୍ରସ୍ତୁତ କରିକି ଦେବେ କାହାର ଘର ଭାଙ୍ଗିଛି। କାହାର ଫସଲ ହାନି ହୋଇଇଛି କାହାର ରୋଷେଇ ଘର ଭାଙ୍ଗିଛି। କଉମାନେ ସବୁ ଅସୁସ୍ଥ ହେଇକି ଡାକ୍ତରଖାନାରେ ଅଛନ୍ତି ମତେ ପ୍ରଥମେ ଆଗେ ସେଇଟା ବନେଇବେ। ଦୃିତୀୟତ। ଆମ ଗାଁରେ କେତେ ଲୋକ ସଂଖ୍ୟା ଅଛି କେତେ ଲୋକଙ୍କୁ ରାସନ ଦରକାର ମତେ ସେଇଟା ଟିକେ ଲେଖିକି ଦେବେ। କଣ କଣ ଲୋକ ଖାଇବେ ଆ ସମସ୍ତେ ତ ଆମିଷ ଖାଇବେନି, ନିରାମିଷ ଖାଇବେନି। ବୁଝି ପାରିଲ ନା ସୁଖିଲା ଖାଦ୍ୟ ରୂପେ ତ ବିସ୍କୁଟ ଆମେ ଦେଇପାରିବା ଫଳ ରସ ଦେଇପାରିବା। ଫଳ ଫଳ ରହିପାରିବା ଏଇଥି ସବୁ ଜିନିଷ ଆମେ ଦବା, ନା ଆଉ କଣ କହୁଛନ୍ତି।
ନା ନା ଆଜ୍ଞା, ତମ ତମେ ଯାହା ଦେଇପାରିବ ଆଜ୍ଞା। ବିସ୍କୁଟ୍ ଦେଇପାରିବେ, ଫଳମୂଳ ବି ଦେଇପାରିବେ।
କିନ୍ତୁ ଆପଣଙ୍କ ପାଖରେ ଗୋଟେ ଅନୁରୋଧ ମୋର ଏସବୁ ଜିନିଷ ସରିଲା ପରେ, ଲୋକମାନେ ଟିକେ ସ୍ଥାୟୀ ରୂପରେ ରହିଲା ପରେ ଆପଣ ଗାଁରେ ଗୋଟେ ସଭା କରିବେ ସେ ସଭାରେ ନେତୃତ୍ୱ ଆପଣ ନେବେ। ନେଇ ସାରିଲା ପରେ ଆପଣ ଏଇ କଥାଟି ଟିକେ ସଭାରେ ଉଠେଇବେ ଆବାଳ ବୃଦ୍ଧ ବନିତା ସମସ୍ତଙ୍କୁ ଡାକିବେ। ଯେତେ ଲୋକ ଅଛନ୍ତି, ସମସ୍ତଙ୍କୁ ଡାକି ଆପଣ ବସେଇବେ। ବସେଇକି ଏଇ ଜିନିଷଟା ଟିକେ ଗଭୀର ଭାବରେ ଆଲୋଚନା କରିବୁ ସାନ ଭାଇ ଗୋଟେ ଆପଣଙ୍କୁ ଅନୁରୋଧ। ମୁଁ ଅର୍ଥ ଦବା ପାଇଁ ପଛଘୁଞ୍ଚା ଦେବି ନାହିଁ ନା, ଆପଣଙ୍କୁ ସାହାଯ୍ୟ କରିବ ଦ୍ୱରା। ବଢ଼େଇବି, ଭଲସ ବଢ଼େଇବି କିନ୍ତୁ ଆପଣ ଜଙ୍ଗଲର ସୁରକ୍ଷା ହେତ ଆପଣଙ୍କର। ଯୋଉ ପର୍ଯ୍ୟନ୍ତ ଆପଣ ମୁଣ୍ଡ ନେଇ ଏ କାମ ନ କରିଛନ୍ତି ଗାଁର କୌଣସି କରିବେ ନାହିଁ। ଜାଣିଛି, ଆପଣ ମୁଁ ଭଲସେ ଜାଣିଛି ଆପଣ ହିଁ କରିପାରିବେ ତ ମୋତେ ଆପଣ ଏଇ ଫୋନ୍ କଲ୍ ମାଧ୍ୟମରେ ଗୋଟେ, ମାନେ ପ୍ରତିଜ୍ଞା କରିବେ ଆପଣ। ଆପଣ ଏ କାମଟି କରିବେ ମତେ କୁହନ୍ତୁ ଆପଣ କରିବେ ନା କରିବେନି।
ଆଜ୍ଞା ନିଶ୍ଚୟ କରିବି।
ଠିକ ଅଛି। ଯାହା ହଉ, ମୁଁ ମୁଁତରେ ଦୁଃଖ ଅନୁଭବ କରୁଛି ଏ ସବୁ ଜିନିଷ ଦୁର୍ଘଟଣା ଘଟି ଯାଇଛି ଆମ ଏରିଆରେ। ତ ଯାହା ଆପଣ ମତେ ମନ ପକେଇଲେ ସେଟା ବହୁତ ଖୁସି ଲାଗିଲା ଆଉ ମୁଁ ତ କହିଛି ସା ବଢେଇବି ମୋ ଦ୍ୱାରା ଯେତିକି ସମ୍ଭବ ହବ ଦେଇବି ଆଉ ବନ୍ଧୁ ଆ ଅଁ-ଅଁ-ଅଁ ମୁଁ ଟିକେ ଯାଉଛି ଗୋଟେ କାମରେ ଆଉ ଆପଣଙ୍କ ସହ ମୁଁ ପରେ କେତେବେଳେ କଥା ହେବି, ଆଉ ନା କଣ କହୁଛନ୍ତି?
ଆଜ୍ଞା ମୁଁ ରଖୁଛି ଆଜ୍ଞା ଘରେ ଡାକିଲେଣି।
ହଁ, ହଉ ହଉ ଠିକ୍ ଅଛି।